ହାଲୋ କଣ କରୁଛନ୍ତି ଆପଣ? ଖାଇ ପିଇ ଚାଲିଲଣିି ନା?
ନାଇଁ ଖିଆ ପିଆ ହେଇନି ଏଇ ଦାଣ୍ଡରେ ଆମର ସବୁ ପିଲାମାନେ ଟିକେ ବଲ ଖେଳୁଛନ୍ତି ତ। ମୁଁ ଏଇ ଗ୍ରିଲ ପାଖରେ ଟିକେ ଦେଖୁଥିଲି ଫୋନ ଟା ଆଇଲା ପିଲାମାନଙ୍କୁ ତାଙ୍କ ବା ମା ମାନେ ପାାର୍ଟି କରୁଛନ୍ତି। ଟିସନ ରୁ ଆଇଲ ଘରେ ଟିକେ ଖାଇବ। ଗୋଡା ହାତ ଧୋଇବ କି ପ୍ରାର୍ଥନା କରିବ କି ବସିବ ତମେ ପୁଣି ପଳେଇଲେ ଖେଳିବାକୁ। ଖୋଲିଲାଣି ଟିୁସନ ପାଠ କରିବ ଇ ସ୍କୁଲ ପାଠ କରିବ ଆମ ମା ମାନେ ପାଠ କରୁଛନ୍ତି ବାଡଉଛନ୍ତି। ମୁଁ ସେଇଆକୁ ଦେଖୁଥିଲି ଆପଣଙ୍କୁ ଫୋନ କଲି ଆ ଛୁଆ ଟିଉସନ ଗଲେ ସକାଳୁ ଇ ଲ ଗଲେ ଆଉ ପାଞ୍ଚ ଦଶ ମି ନି ଟ୍ ଖେଳିବେନି। ଲୋ କେତେ ପଢିବେ ଯେ ତାଙ୍କ ମୁଣ୍ଡ ଖରାପ ହେଇଯିବନି ସେ ମା ମାନେ ବୁଝୁନାହାନ୍ତି ଖାଲି କହୁଛନ୍ତି ଆ ପଢିବୁ ଛୁଆ ପିଲାମାନେ ପାଠ ପଢିକି ଆସିିକ ଖେଳିକି ଗଲେ। ତାପରେ ଖାଇ ପିଇକି ଟିକେ ପାଠ ପଢିବେ କି ଗୋଡା ହାତ ଧୋଇବେ। ଆଉ ସେ ହେଠୁ ଆଇଲେ ଇ ସ୍କୁଲ ଆ ଇ ଲେ ଟିସନ କଲେ ଟିସନ ଆଇଇେ ଫୁନି କହୁଛନ୍ତି କୁଆଡେ ଆଉ ସେ ପିଲାମାନେ ତାଙ୍କ ମୁଣ୍ଡ ନା ଆଉ କିଛି ପେସେନ୍ସ ରହିବ। ଆଁଏ ଦିନମାନ ବଁ ବଁ ପାଠ ପଢାରେ ରହିଲେ ଆଉ ଟିକ କିଏ ପାଞ୍ଚଦଶ ମିନିଟ୍ ଖେଳିବେ କି ଗପସପ ହେବେ ଟିକେ ତାଙ୍କ ସେଇଥିରେ ତାଙ୍କର ପାଟି। ସେଇ କଥା ଏଇଠି ଶୁଣିକି କହୁଚି ମୁଁ କହିଲି ସେ ମାନେ ଖେଳନ୍ତୁ ଟିକେ ଟ୍ୟୁସନ ଋ ଆଇଲେ ଇସ୍କୁଲୁ ଗଲେ ଆଉ ପିଲାମାନେ ଟିକେ ଖେଳିବେନି ଆଉ ତାଙ୍କ ମନ ପରିବର୍ତ୍ତନ ହବ କେମିତି ସେମିତି ପାଠ ପଢୁଥିବନା ସେମିତି। ଏଇ କଥା ମୁଁ ଏଠି ଟିକେ ଦେଖିଲି କହୁଚି ଆଉ।
ହଁ ମୁଁ ଏଇ ପଚାରୁଥିଲି ହଁ ଶୁଭୁଚିତ? ହଁ ମୁଁ ଏଇ ପଚାରୁଥିଲି କି ଯେ ଏଇ ଯୋଉ ଆପଣଙ୍କ ଘର ପାଖରେ ଯୋଉ ମୀନା ବଜାର ପଡେ ସେଇଠିକି ଆପଣ କେବେ ଯାଇଛନ୍ତି ନା?
ହଁ ମୁଁ ଯାଇଚି ଯାଇଚି ବିଭିନ୍ନ ପ୍ରକାର ଜିନିଷ ପଡୁଚି। ଚି ଦୋ ପିଲା ମାନଙ୍କର ଦୋଳି ବି ପଡୁଚି ମିକି ମାଉସି ପଡୁଚି। ଟ୍ରେନ୍ ଗାଡି ପଡୁଚି। ହାତୀ ପଡୁଚି ଘୋଢା ଗାଡି ପଡୁଚି ଟ୍ରେନ୍ ଗାଡି ପଡୁଚି ଏଠି ଆମର ମା ଦୁର୍ଗା ମାଙ୍କର ହା ପ୍ରତିମା ହୋଇଅଛି। ଆ ସେଠିବିି ଲୋକ ଗହଳ ଚହଳ ହଅନ୍ତି। ଆଉ ଖାଇବା ପିଇବା ବି ହୁଏ। ଆଉ ପର୍ସ ବହୁତ ଲୋକ ଖାଆନ୍ତି। ଯିବା ଆସିବା ରାସ୍ତା ଟା ତ ପଦା ଲୋକ ଖାଆନ୍ତି ଘର ଲୋକ ଖାଆନ୍ତି ବି ବହୁତ ଲୋକ ଖାଆନ୍ତି ଆଉ ଆମର ସେଇ ମ ପାଟ ଉପରେ ସଂକ୍ରାନ୍ତି ସଂକ୍ରାନ୍ତି ଭୋଜି ହୁଏ ଆଉ ଅରୁଆ ଭାତ ଡାଲମା ଫେରି ଖଟା ମିସ୍ ତକାରୀ। ଆଉ ଲୋକ ତ କୁଆଡୁ କୁଆଡୁ ପଳେଇ ଆସିବେ ଖାଇବା ପିଇବା ପାଇଁ ଆଉ। ତାହଲେ ଅନେଇକି ଯିବେ। ଆଉ ମୁଁ ଆଜି ଛଅ ନବର ମେଡିକାଲ ଯାଇଥିଲି। ଆହାର କେନ୍ଦ୍ରର ଲୋକ ଦେଖିନି ଦି ଧାଡି ହେଇକି ରହି ଯଦି ପଚାଶ ଜଣ ଖଣ୍ଡୁ ଶହେ ଷାଠି କଣ ଆହାର କେନ୍ଦ୍ରରେ ଖାଇବା ପାଇଁ ଯା ନବୀନ ପଟ୍ଟନାୟକ ଦିଟା ଭଲ ସୁବିଧା ପାଉ ନିତିଗରିବ ଗୁଙ୍କ ପାଇଁ ଗୋଟେ ମିଲି ଖାଇଲାକୁ ପେଟ ପୁରୁ ନଥିବ ପଚସ ଶହେ ଆଉ ଯାାଇ ପାଞ୍ଚଟା ମିଲ୍ ଖାଇବେ ଏକା ଥରେ ଦେବେ ଏତେ ଭାତ ଜେ ତମେ ଦି ଦିନ ଖାଇଲେ ଉଠି ପାରିବନି। ଭାତ ଡାଲମା ଆଚାର ଏ ଲୋକମାନେ ଆଣୁଛନ୍ତି। ଅଧ ଖାଉନା ଛାଡୁଛନ୍ତି ଆଉ ଜଣେ ଯିଏ ଖାଇବେ ନା ଆଉ ସେ ଲୋକଙ୍କ ତ ଲୋଭ ନା ମୁ ମଞ୍ଚେ ନେଇ ଆସିବି ଖାଇଦେବି। ଆଉ ଖାଇବାର ନା ବି ନଷ୍ଟ କରଛନ୍ତି। ଆଥରେ ଲଙ୍କା ଜଳି ଯଛି ପିଲାଟା ହାତ ମାରିବନି ଛୋଟ ପିଲାଟକୁ ଧରିଛନ୍ତି। ଆଉ କଞ୍ଚଲଙ୍କା ଦଉଛନ୍ତି ସେଠି ଆଳୁ ଡାଲୁଆ ରେ ଆଳୁ ହାଜିସିଜେଇ କିଦିଳିକି ଖାଇବେ ପିଲା ଟାକୁ ଖୁଉଛନ୍ତି। ଆ ହାତ ହେଇଲା ଚା ପାଟି ପୋଡିଲା ସେ କାନ୍ଦିଲା ରଟି ଗଲା ଆଉ ଲୋକ ସବୁ ଅନଉଛନ୍ତି ଆଉ ଲୋକ ଯାଉଛନ୍ତି ଆସୁଛନ୍ତି ଖାଉଛନ୍ତି ଆଉ ବହୁତ ଲୋକ ଖାଇକି ଗଲେଣି। ଆହୁରି ଆସିବେ ଦଶଟା ସାଢେ ଦଶଟା ପର୍ଯ୍ୟନ୍ତ। ଏଇ ପୋଖରୀ ଟାର ପାଣି ନାହିଁ ଏଁ ସେ ପୋଖରୀ ଚାରିପିଟି ବସିକି ଖାଉଚନ୍ତି ମଣ୍ଡପ ହେଇଚି। ପୁଣି ପାଞ୍ଚଟା ଛଅଟା ଷ୍ଟଲ ପଡିଚି। ଆଉ ସେ ପୋଖରୀରେ ପାଣି ନାହିଁ ପାଣି ଶୁଖିଆଇଲାଣି। ବେ ବେଶୀ ବଡ ପୋଖରୀ ନୁହଁ ଗହିରିଆ ନହେଁ କିନ୍ତୁ ଓଷାରିଆ ପୋଖରୀ ଟା ଅଛି ସେଠି। ପିଲାମାନେ ତ ଚାରିପିଟି ଖେଳନ୍ତି ସେ ଚାରିପିଟି ଖାଇବା ପିଇବା ହଉଚି ଛୋଟ ପିଲା ଛୁଆଙ୍କୁ ଟିକେ ଜଗି ରଖି ଆଣିିଥିବେ ଯଦି ଜଗି ରଖିକି ଚଳିବେ କାଳେ ଗୋଡ଼ ଖ ଛୋଟ ପିଲା ଜାଣି ପାରୁନାହାନ୍ତି ନା ଏଇଭଳିଆ କଥା ଆଉ।
ହଁ ଆମର ଏଇଠି ମୀନା ବଜାର ଡେ ସେଇଠି ହୁଏ ଆ ସବୁ ପ୍ରକାରିଆ ଦୋଳି ପଡେ ଛୋଟ ରାମ ଦୋଳି ବଡ ରାମ ଦୋଳି ଯୋଉଥିରେ ଛୋଟ ପିଲା ମାନେ ଯୋଉ ଡିଅନ୍ତି ସେଇଟା ଗୋଟେ ପଡେ। ତାପରେ ଯୋଉ ମିକିମାଉସ ପଡେ ତାପରେ ବ୍ରେକଡାନ୍ସ, ଡ୍ରା ଗନ ଟ୍ରେନ୍ ଗାଡି ତାପରେ ଯୋଉ ଡଙ୍ଗା ଛୋଟ ଡଙ୍ଗା ବି ପଡେ ବଡ ଡଙ୍ଗା ବି ପଡେ। ତାପରେ ସେଇଠି ଯୋଉ ଜଳ ପରୀ ପଡେ ତାପରେ ଏଇଠି ଗୋଟେ ଏବେ ଯୋଉ ଅଉ ଗୋଟେ ପଡିଥିଲା ଯୋଉ କଣ ତ କହିଲ ମାନେ ଗୋଟେ କୂଅ ଭଳିଆ ହେଇଥିବ ତା ତଳୁ ବାଇକ୍ ଗୁଡାକ ପୁରା ଗୋଲ ଗୋଲ ବୁଲିକି ଆସିକି ପୁରା ଜୋର ସେ ଉପରୁ ଆସିକି ଲୋକ ମାନେ ଯୋଉ ପଇ ପଇସା ଦେଇିଥିବେ ତାକୁ ନିଅନ୍ତି ସେଇଟା ପଡିଥିଲା। ତାପରେ ଯୋଉ ସବୁ ଖାଇବା ପିଇବା ଦୋକାନ ପଡ଼ିଥିଲା ତାପରେ ସେଇଠି କ୍ଳଚର, ଲିପ୍ ଷ୍ଟିକି ଯୋଉ ଚୁଡି, ଆଇନା, ନେଲପଲିସି। ତାପରେ ଯୋଉ ନକଲି ନଖ ଲଗାନ୍ତି ତାକୁଲ ଯୋଉ ବିକ୍ରି। ବିକୁଥିଲେ ଦଶଟଙ୍କାର ତାପରେ ଚଷମା ଚେ ଶାଢୀ ତାପରେ ଯୋଉ ସବୁ ଛୋଟ ଛୋଟ ଯୋଉ ଫ୍ୟାନ। ସବୁ ସବୁ ମିଳୁଛି ସେଇ ଫେନ୍ ତାପରେ ଯୋଉ ବେଡସିଟି ଆଚାର, ମୁଗ ମାନେ ସବୁ ଦା ଯୋଉ ପେ ଦାନ୍ତ ଘସନ୍ତି ଯୋଉ ପେଷ୍ଟେ ତାପରେ ଆଉ ଯୋଉ ସବୁ ମିଳେ। ଏ ଯୋଉ ସବୁ ଖାଇବା ପିଇବା ଜିନିଷ ମୁଗ ଡାଲି ହର ଡାଲି କୋଳଥ ଏଗୁଡାକ ସବୁ ପଡିଥିଲା। ତାପରେ ସେଇଠି ସବୁ ଚାନ୍ଦିର ଗୋଟେ ଦୋକାନ ପଡିଥିଲା ତାପରେ ବାଏ ୱାନ୍ ଗେଟ ୱାନ୍‌। ଗୋଟେ ଆଇସକ୍ରିମ ପଡିଥିଲା ମାନେ ଦଶଟଙ୍କିଆ ଆଇସକ୍ରିମକୁ କୋଡିଏ ଟ ନଉଛନ୍ତି ଦିଟା ଦଉଛନ୍ତି କହୁଛନ୍ତି କି ଏଇଟା ବାଏ ୱାନ୍‌ ଗେଟ ୱାନ୍ ଫ୍ରି ଦେଖିଲା ବେଳକୁ ସେଇ ଦଶ ଟଙ୍କିଆ ଆଇସ୍କ୍ରିମ କୁ ଲୋକ ବାଏ ୱାନ୍‌ ଗେଟ୍ ୱାନ୍ ଭାବିକି ଦିଟା ହିଁ ନେଇକି ଆଉଛନ୍ତି। ତାପରେ ସେଇଠି ସବୁ। ଯୋଉ ଆସନ ବୁଣା, ପନିକି। ଛୁରୀ ଆଉ ସବୁ ଦୋକାନ ବଳି। ଥିଲା ତାପରେ ସେଇଠି ସବୁ ୱାଟର କଲର ତାପରେ ଯୋଉ ସବୁ। ମାନେ ବହିଖାତା ସବୁ ଯୋଉ ଜିନିଷ ସବୁ ମିଳେ ଷ୍ଟିକର ଫିକର ସେ ଏଇଗୁଡାକ ସବୁ ପଡିଥିଲା। ତାପରେ ସେଠି ଟାଟୁ, ଯୋଉ ସବୁ ହାତର ଯୋଉ ଟାଟୁ। କରୁଛନ୍ତି ସେଇଗୁଡାକ ସବୁ ପଡିଥିଲା ତାପରେ ସେଇ ଏଠି ସବୁ ପଢିଥିଲା ଯୋଉ ଉ କଣ କହିଲେ ସେଥିରେ ଯୋଉ ସବୁ ମେହେନ୍ଦୀ କରନ୍ତିନି ଯୋଉ ଗୋଟେ ବଡ ବଡ ପଥ ଯୋଉ କାଠ ଭଳିଆ ହେଇଥିବ ତା ଭିତ ହାତରେ ଡିଜାଇନ ହେଇଥିବ ତାକୁ ମେହେନ୍ଦୀରେ ବୁଡେଇକି ଆଣିକି ହାତରେ ଲଗେଇଦେବେ ତୋ ମେହେନ୍ଦୀ ହେଇଯିବ। ସେଇ ମେହେନ୍ଦୀ ସବୁ ପଡିିଥିଲା ତାପରେ ସେଇଠି ସବୁ ଖାଇବା ପିଇବା ଦୋକାନ ପଡି ଥିଲା କକୋଲେଟେ ଲଙ୍କାଚପ୍ ତାପରେ ମଥୁରା କେକ୍ କେ ଚିଲି ସୋୟାବିନି ତାପରେ ଗୁପଚୁପୁ ଚାଟ ହଁ। ଆଉ ଯୋଉ ସେବି କରୁଥିଲେ ମିଠାମକା ସିଜାମକା ଯୋଉ ସେୟାକୁ ପକେଇଥିଲେ ତାପରେ ବରା ତରକାରୀ କେତେ କଣ ଜିନିଷ ସେପଟେ ଆଉ ଆମର ଏଇଠି ଯୋଉ ରାମଦୋଳି ରାମଦୋଳିରେ ବସିଲେ ମାନେ ଆ ଆମ ଘରର ଟିକେ ଆଗକୁ ରାମଦୋଳି ବସିଲେ ରାମଦୋଳିରେ ଯେତେବେଳେ ପୁରା ଉପୁରକୁ ଯିବ ସେତେବେଳେ ଆମର ସେ ରାମଦୋଳିରେ ବସିକି ଆମ ଘର ବି ଦେଖାଯାଏ ସେଇ ଦୋଳିରେ ତାପରେ ଏଇଥରକ ସବୁ ଶସ୍ତା ଦୋଳି ଥିଲା ଏଇଥରକ ସ ସବୁ ଦୋଳିରେ ମୁଁ ବସିଚି ମାନେ ବ୍ରେକଡ୍ୟାନ୍ସ ଡଙ୍ଗା ଡ୍ରାଗନ ନ ଆଉ ରାମଦୋଳି ତାପରେ ଯୋଉ ଟ୍ରେନ ଗାଡି ଯୋଉ ବଡ ପିଲାଙ୍କର ଯୋଉଟା ସେଇଟା ତାପରେ ଯୋଉ ବସିଚି ଯୋଉ ମାନେ ଏବେ ଗୋଟେ ନୂଆ ଦୋଳିଟେ ପଡିଥିଲା ସେଇଟା ପୁରା ବକ୍ସ ଭଳିଆ ହେଇଥିବ ମାନେ ସେଇଥିରେ ଯୋଉ ଟ୍ରେନ ତାର ଯେମିତି ସବୁ ଗୋ ଗଟେ ଗୋଟେ ଡବା ଥାଏ ସେମିତିଆ ହେଇଥିବ ତାପରେ ସେ ଚାରିଆଡୁ ପୁରା କଭର ହେଇଯାଇଥିବ ସେଇଟା ପୁରା ଜୋର ସେ ଜୋର ସେ ଉପର ତଳ ଉପର ଉପର ତଳ ହବ ତାପରେ କଣ ହବାନ ସେଟା ପୁରା ଓଲଟି ଯିବ ଯେମିତି ଲାଗିବ ତମେ ଗଲ ଏଇଟା କେବେ ଦେଖିଛନ୍ତି ଆପଣ ସେ ଦୋଳି ନା?
ହଁ ମୁଁ ଥରେ ଯାଇଥିଲି ମୋ ବଡବାପା ଘରକୁ ରାଉରକେଲା ମୁଁ ସେଇଥିରେ ମୋ ବଡପାଙ୍କର ନାତୁଣୀ ବଡଭାଇଙ୍କର ଝିଅ ମୁଁ ବସିଥିଲି ମତେ ତ ସେଇ ଉପରୁ ଯେତେ ନେଇ ଖସିଲା ମତେ ତ ଭାରି ଡର ମାଡ଼ିଲା ମୁଁ ହାଉଳି ଖାଇକି କାନ୍ଦିଲି ଆଉ ମୁଁ କହିଲି ଓହ୍ଲା ଓହ୍ଲା ଓହ୍ଲାଅ ସିଏ ଆମ ଝିଅଟା ହସୁଚି କହୁଚି ଦେଇ ତୁ କାହିଁକି ଏମିତି ହଉଚୁ କିଛି ହବନି ମୁଁ କହିଲି ନା ମୁଁ ଓହ୍ଲେଇ ପଡିମି ହାଉଳି ଖାଇକି ତ କାନ୍ଦିନି ଆଉ ସେଇଟିକେ ବସିଚି ବି ଦେଖି ଚି ହଉ ଉ ସେଇ ଦିନରୁ କୌଣସି ଦୋଳିର ମୁଁ ବସେନିତ ମୁଣ୍ଡ କଣ ହେଇଯିବ ସିଏ ତାର ଦୋଳି ଖେଳିଲା ଆମ ଝିଅ ଖେଳିଲା ମୁଁ ଓହ୍ଲେଇ ପଇଲି ମତେ ଓହ୍ଲେଇ ଦେଲେ ମୁଁ ଓହ୍ଲେଇ ପଇଲି ତ ଆଉ ଦିହ ମୁଣ୍ଡ କଣ ହେଇଗଲା ଆଉ ସିଏ ତାର ଡର ଭୟ ନାହିଁ ସିଏ ତାର ସବୁ ତାର ଖେଳେ ସବୁଦିନ ଯାଏ ଖେଳିକି ଆସେ ଆମକୁ ତ ଡର ଆଉ। ନି ଚ କେମିତି କେଜାଣି ସେ ଦୋଳିରେ ବସୁଚନ୍ତି ଟ୍ରେନ ଗାଡ଼ିରେ ତ ବସିନେ ଆମକୁ ତ ଛା ତି ଡର ମାଡୁଚି ଆଉ ସିଏ ଦୋଳିରେ କେମିତି ବସୁଚନ୍ତି ଭ ଗବାନ ଜଣା ଥବ। ମୁଁ କଣ ଶୁଭୁଚି ତମ କଥା।
ହଁ ହଁ ଶୁଭୁଚି ହଉ ମୁଁ ଏବେ ରଖୁଚି ଆଉ କେତେବେଳେ ଫାଙ୍କା ହେଲେ ତମେ କହିବ। ମୁଁ ପମ ତମକୁ ଫୋନ କରିକି କଥା ହେବି ହଉ ରଖୁଚି।